ହ୍ୟାଲୋ
ହଁ ସାଙ୍ଗ କଣ କରୁଛୁ?
ଏଇ ବସିଥିଲି ଆଉ ତୁ?
ହଁ ମୁଁ ବି କାମ ସାରିକି ଜଷ୍ଟ କାମ ସାରିକି ବସିଥିଲି ତ ଲଗେଇଥିଲଥିଲି ଆଉ
ହଁ ହଁ ଭଲ କଲୁ କେତେ ଦିନରୁ ତ କଥା ହେଇନି ଆଉ।
ଆଉ ରଜ ତ ଆଗକୁ ଆସୁଛି ରଜରେ ସବୁ କଣ କରିବି ବୋଲି ଭାବିଛୁ।
କିଛି ତ ଏ ଯା ଭାବିନି ଯାଇଥିଲି ବଜାର ଦୁଇ ଦିନ ତଳେ ଆଣିକି ଆସି ଲୁଗାପଟା ଆଉ ଯୋଉ ତ ଭିଡ ମାର୍କେଟ ବଜାର ଏତେ ଭିଡ ଯେ ଆଉ କଣ କହିବି।
ହଁ ଏବେ ତ ରଜ ବଜାର ଭିଡ ଥିବ ଆଉ
ବହୁତ ବହୁତ ଭିଡ ଆଉ ତୁ କହୁନୁ କଣ କରିଲେ ଭଲ ହବ।
ରଜରେ କଣ ସବୁ ଡ୍ରେସ୍ କିଣିଲୁ ପୋଷାକ କିଣିଲୁ?
ଏଇ ଗୋଟେ ଆଣିଛି ଫ୍ରକ୍ ଫ୍ରକ୍ ଆଣିଛି ଗୋଟେ ଆଉ ଆଉ ଏତେ ଭିଡ ଯେ ଆଉ କିଛି ତ ଦେଖିନି ଆଉ ନେଇ ଆସିଲି ଗୋଟେ ଯେହେତୁ ପର୍ବପରେ ପିନ୍ଧିବା କଥା ଆଣିଛି ଗୋଟିଏ ଆଉ ଆଉ ଚୁଡ଼ି ଚୁ ଵି ଅଳତା ଆ ତା ଏଇସବୁ ତ ଅଛି ଚିହ୍ନା ଯିବ ଆଉ
ନାଇଁ ମୁଁ ଏପର୍ଯ୍ୟନ୍ତ ତ ନୂଆ ତ କିଣିନି ସମୟ ହେଇନି ଟିକେ ଅ ପରୀକ୍ଷା ପରୀକ୍ଷା ଥିଲା ତ ଆଉ କିଣିବାକୁ ଯାଇନି ଅ ଦେଖିବି ଆଜିକାଲି ଭିତରେ ତ ଦି ଦିନ ସମୟ ଅଛି ତ କେବେ ଗୋଟେ ଦୋକାନ କୁ ଯିବା କଣ କିଣିବା ଆଉ ଏବେ ତ ରଜ ବଜାର ଭିଡ ଯେ ଭିଡ ଦେଖାଯାଉ।
ହଁ ହଁ ଯଦି ଭାବୁଛୁ ଯିବାକୁ ତାହେଲେ ଖରା ବେଳେ ସମୟରେ ଯିବୁ ହେଲା ଆଉ ଖରା ବେଳେ ଟିକେ ଫାଙ୍କା ରୁହେ କିମତି ଯଦିଓ ଏତେ ଖରାରେ ବାହାରିବା ଟା କେତେ ଦୂର ଠିକ ହବ ଆଉ ଦେଖିବା ଆଉ ରଜ ଦିନ ଚାଲନୁ ସକାଳେ କୋଉଠି ଯାଇକି ଟିକେ ଜଳଖିଆ କରିକି ଦୋଳି ଖେଳିକି ଆସନ୍ତେ।
ହେଲେ ଏଠି କୋଉଠି ଦୋଳି ଖେଳିବାର କଣ କିଛି ଉ ମାନେ କାର୍ଯ୍ୟକ୍ରମ ଅଛି କି
ଆରେ ଏଇ ତ ଜାଣୁ ଏଇ କଟକରେ ପରା କଟକ ଯୋଉ ବାଲିଯାତ୍ରା ପଡିଆରେ ଜିଲ୍ଲାପାଳଙ୍କ ତରଫରୁ ତିନି ଦିନ ପାଇଁ ଆୟୋଜିତ ହଉଚ ରଜ ପର୍ବ ସେଇଠି ପିଠା ଦୋଳି ନାଚ ଗୀ ତ ବହୁତ ସାରା ଖେଳ ବହୁତ କିଛି ହଉଛି ସକାଳ ଆଠ ରୁ ଷ୍ଟାର୍ଟ ହେଇକି ରାତି ଆଠ ଯାଏ କଣ କହୁଛୁ।
ତ ଭଲ ଅଛି ହୁଁ ନିଶ୍ଚୟ ଭାବରେ ଏଇଟାକୁ
କଟକରେ ହବାକୁ ଯାଉଛି।
ତାହେଲେ ତ ଏଇ ସୁଯୋଗର ଫାଇଦା ଉଠେଇବା ନିଶ୍ଚୟ।
ହାତ ଛଡା କରିବା କଥା ନୁହେଁ।
ନିଶ୍ଚୟ ଭାବରେ ଆଉ ଭାବୁଛି ରବିବାର ଦିନ ହିଁ ରବିବାର ଦିନ ହିଁ ଗଲେ ଠିକ୍ ହବ।
ଆଉ ତୁ ମେହେନ୍ଦୀ କେବେ ଲଗଉଛୁ।
ଏପର୍ଯ୍ୟନ୍ତ ନା ନୂଆ ଲୁଗାପଟା କିଣିଛି ନା କିଛି ମେହେନ୍ଦି ଅଳତା କିଣିଛି ତ ସେଗୁଡାକ ଭାବିଥିଲି ଆଜି ଯିବି ବୋଲି ହେଲେ ଏବେ ସାଙ୍ଗେ ସାଙ୍ଗେ ଘରୁ ପରିବା ସରିଯାଇଥିଲା। ସେଥିପାଇଁ ଯାଇଥିଲି ପରିବା ପରରିବା କିଣିଲି ଆଉ ମା କୁ ଆଜି କିଛି କରିବାକୁ ଇଚ୍ଛା ନଥିଲା କି ଆଜି ଘରେ ପଖାଳ ବି ନାହିଁ। ସେଥିପାଇଁ ଯାଇଥିଲି ବିରିୟାନୀ ନେଇକି ଆସିଲି ଆଉ
ବଢିଆ ବିରିୟାନୀ ଆଉ ଆମ ଘରେ ବି ସେମ ପରିସ୍ଥିତି ଓଲି ପଖାଳ ଆଳୁ ଚପଟା ହେଇଛି ଆଉ ଗରମ ତ ଯୋଉ ହଉଛି ମା ସବୁ ଘର ଝଡାଝଡିରେ ଲାଗିଛନ୍ତି। ମୁଁ ବି ଏପଟେ ଘର ପୋଛା ପୋଛି ରଜ ମାନେ ତ ଏଇ ସବୁ ଜିନିଷ ଆଉ ମୁ କଣ କହୁଥିଲି କି ମତେ ଟିକେ ମେହେନ୍ଦୀ ଲଗେଇ ଦଉନୁ।
ହେଲେ କେବେ ସମୟ ମିଳିବ କାଲି ବୋଧେ ଆଜି ମୁଁ ଯିବି କଣ ତ ମୁଁ ଜାଣିନି କିନ୍ତୁ ଭାବି ଆଜି ବାକି ସନ୍ଧ୍ୟା ବେଳେ ତ ମତେ ଟୋଟାଲି ସମୟ ନାହିଁ। କାରଣ ଭାବିଛି ଆଜି ଯୋଉ ଦାନ୍ତ ଦେଖିବାକୁ ଯିବି ବୋଲି ଡାକ୍ତରଙ୍କ ପାଖକୁ ହେଲା
ନାଇଁ ଆଜି କହୁନି କାଲି ଯଦି ଦେଖନ୍ତୁ ଗୋଟେ ହାତରେ ତୁ ଲଗେଇ ଦିଅନ୍ତୁ ଆଉ ଗୋଟେ ହାତରେ ମୁଁ ନିଜେ ଲଗେଇ ଦିଅନ୍ତେ।
କାଲି କହିବି ଆଉ କାରଣ କାଲି ବି ଅଛି କିଛିଟା କାମ କିନ୍ତୁ ଦେଖିବି ତୋତେ କହିବି ପଛରେ ଜଣେଇବି ଆଉ ହେଲା ହେଲେ ପ୍ରଥମ ରଜା ଟା ଭାବୁ କଣ ଲେ ସେଇ ଜାଗାକୁ
ହଁ ହଁ ସେ ଯିବା ଯିବା ଡେଫିନାଇଟଲି ଯିବା ଆମେ। ନିଶ୍ଚିନ୍ତ ରୂପରେ ଯିବା ଆଉ ଦେଖିବା ସେଇ ଜିନିଷ ଟା କଣ ହଉଛି ମୁଁ ବି ଟିକେ ଭଲରେ ସେଇ ଯୋଉ କାର୍ଯ୍ୟକ୍ରମର ଭଲସେ ବିବରଣୀ ନେଇଯାଏ। ବୁଝିଆସ ଅଲଗା ଲୋକମାନ ଗ ଠୁ ଆଉ ଯେହେତୁ ରଜ ମାନେ ପ୍ରଥମ ରଜରେ ତ ଘରେ ଆଗ ପିଠା ପଣା ସବୁ ହେଇଥିବ ପୋଡ ପିଠା ହେରିକା ନ ଖାଇଲେ ବି ମା ମୁଣ୍ଡ ଖ ହବ ତ ସେଇ ସବୁ ଜନିଷ ଖାଇ ଦେଇକି ପ୍ରଥମ ଦେଖିବା ତିନି ଦିନ।
ହବ ଯଦି ସେଇ ଅ ଦେଖିବା ଏଗାରଟା ବେଳକୁ ନହେଲେ ଚାରି
ଚାରିଟା ବେଳକୁ ହଁ ହଁ ଡେ ନିଶ୍ଚିନ୍ତ। ଆଉ ତାପରେ ବି ମୁଁ ଆଈ ଘରକୁ ବି ଯିବାର ଥିଲା ତ ମା କଣ କହୁଛନ୍ତି ଆଈ ଘରକୁ କୋଉ ଦିନ ଗଲେ ହବ। ଆ ସେ କୋଉଦିନ ଯିବା କହୁଛନ୍ତି ଜାଣିନି ପଚାରିବି ସେ କହୁ ଥିଲେ ମାଉସୀ ଯୋଉଦିନ ଆସିବେ ସେଇଦିନ ସେ ଯିବେ ତ ସେମିତି ଯିବୁ ବାସ ବୁଲିକି ଆସିବୁ ତ ସେମିତି ହେଲେ ଯୋଉ ଦିନ ସିଏ ଯିବେ ତା ପୂର୍ବ ଦିନ ଆମେ ଏଇଠି ଯିବା ଭାରି ଆଉ ଯଦି ହବ ଟିକେ ଗୁଡଲିକୁ ବି ନେଇଯିବା ମିଶିକି ଆ ଯିବା ଟିକେ ବୁଲିକି ଆସିବ ଆଉ ନା କଣ କଣ କହୁଛୁ?
ରଜରେ ତ ଏମିତି ସବୁ ମଜା କରିବା କଥା।
ଆଉ ଆମେ ତ ହୁଁ।
ଯିବା ଯଦି ସୋମବାର ଟା ମୁଁ ନ ଯାଇପାରେ।
ହଁ ତୁ ତ ବାହାରେ ଖାଇବୁନି।
ହଁ ଜମା ବାହାର ଜିନିଷ ଟିକେ ବି ଖାଇବିନି।
ଦେଖିନ ନାଇଁ ପ୍ଲାନ୍ କରିବା ସେ ରବିବାର ଫାଷ୍ଟ ରଜ ର ଦିନ ହିଁ ଯିବା ଆଉ ବୁଲାବୁଲି କରିବା ଫଟୋ ଉଠେଇବା ଆଉ ଆସିବା ଆଉ।
ହଁ ବୁଲିବାଲିକି ଆସିବା ଏଇଆ ଭାବିଛି ଆଉ ରଜ ତିନି ଦିନ କଣ କଣ ପିନ୍ଧିବୁ?
ରଜ ତିନି ଦିନରେ ସେଇ ଯୋଉ ତ ଦେଖୁଥିଲୁ ଡ୍ରେ ଫ୍ରକ୍ ଟା ଯୋଉ ଫଟେଇଥିଲି ଫଟ। ସେଇ ସେଇଟା ତ ପିନ୍ଧିବେ ପ୍ରଥମ ଦିନ ଆଉ ଯୋଉ ମୋର ଯୋଉ କାର୍ଯ୍ୟାଳୟରେ ଦେଇଥିଲେ ଗୋ ଟେ ସମ୍ବଲପୁରୀର ଡ୍ରେସ୍ କପଡା। ସେଇଟାକୁ ତ ବନେଇଥିଲି। ସେଇ ସେଇଗୋଟାକ ପିନ୍ଧିବି ଲୁଗାଟା ସେଇ କପଡା ଟା ବନେଇଥିଲି ଡ୍ରେସ ସେ କେନ ଦିନ ସେଇଟା। ଚୁଡ଼ିଦାର ଟା ଆଉ-ଉ-ଉ ଥାର୍ଡ ଦିନ-ଅ-ଅ-ଅ ବି ଗୋଟେ ସେ ଫ୍ରକ୍ ଭଳିଆ ଅଛି ପିନ୍ଧିବି ସେଇ ତିନି ଦିନ ସେଇ ତିନିଟା ଆଉ।
ହଁ ମୋର ତ ଏପର୍ଯ୍ୟନ୍ତ କିଣିନି।କିନ୍ତୁ ମୋର-ଅ-ଅ ମାନେ ଘରେ ଆଗରୁ କେବେ ଗୋଟେ ଏମିତି ଅ-ଅ-ଅ ମାନେ ଭଲ ଦାମରେ ମିଳୁଥିଲା।ଅ-ଅ-ଅ ସେତେବେଳେ କିଣିଥିଲି ଗୋଟେ ଛୋ ଟ-ଅ-ଅ-ଅ ସାଇଜ୍ ଛୋଟ କଣ କହନ୍ତି ତାକୁ ଛୋଟ ଚୁଡ଼ିଦାର କପଡା କିଣିଥିଲି। ତ-ଅ-ଅ ସେଇଟା ଅ ଛି ଖାଲି-ଇ-ଇ ଟିକେ ସିଲେଇ ମାରିବା ବାକି ଅଛି। ସେଇ
ମୁଁ ପରା କାଲି ଯାଇଥିଲି। ମୁଁ ପରା କାଲି ସନ୍ଧ୍ୟା ବେଳେ ଯାଇଥିଲି ।ସେଇ ଯୋଉ-ଉ-ଉ କପଡା ଟା ଆଣିଛି ଚୁଡିଦାର ସେଟ୍ ଟା। ତାକୁ ଦେଇଛି-ଇ-ଇ ସେ ଫିଟିଙ୍ଗ ମାରିକି ଆଜି ସନ୍ଧ୍ୟା ବେଳେ କହିଛି ଦେବେ ବୋଲି। ଫିଟିଂ କରିବାକୁ ତୁ ଦେଇ ଦେ ର ଜରେ ତ ଭିଡ ସମସ୍ତେ ବିଳମ୍ବ କରୁଛନ୍ତି।
ଭାବୁଛି ଏମ ଏତେ ଯଦି ସେମାନେ ବିଳମ୍ବ କରିବେ ତାହେଲେ ଥାଉ। ଏବେ ସେମିତି ପିନ୍ଧି ଦଉଛି ପଛରେ ରଜ ସରୁ ତାଙ୍କୁ ଦେବି ସେ କରିଦେବେ ଭଲରେ ଆଉ।
ସେଇଟା ତ ବହୁତ ଭଲ ହବ କାହିଁକି ନା ସେତେବେଳେ ସେମାନେ ଟିକେ ଭଲସେ ଶୁଣିବେ ଆଉ ଭଲ ସେ କରିବେ।
ହଁ ଏବେ ତ ସେ ଦେଲା ମାନେ ଖାଲି କହିଦେବେ କି ହଁ ଆମେ କରିକି ଦେଇଦବୁ ଏଇ ସମୟ ଭିତ ରେ କିନ୍ତୁ ଦେବେ କି ନାହିଁ ସେଇଟା ବି ସନ୍ଦେହ ଦେଖାଯାଉ ଆଉ କୋଉ କଣ ଆଉ କିଣିବି ଯାଏ ଏଇ ଦି ଦିନ ଭି ତରେ ଦେଖେ ଅ ଶାଢୀ କିଣିବାର ଭାବୁଥିଲି ଯେ କିନ୍ତୁ ଏ ଯୋଉ
ଏବେ କିନ୍ତୁ ଏବେ ଶାଢୀ ନ କିଣିଲେ ମୁଁ କହିବି ଏଇଟା ଗୋଟେ ଭଲ ଡି ମାନେ-ଏ-ଏ ହବ କାହିଁକି ନା ଅଇକା ଯେହେତୁ ସବୁ ରଜ ମାର୍କ ବଜାରରେ ସବୁ ଭିଡ ଚାଲିଛି। ରଜର କିଛି ଦିନ ପରେ ସେମାନେ ଭଲ ଭଲ ରିହାତି ଦିଅନ୍ତି ସବୁ ଶାଢ଼ୀ ଉପରେ ଏ କୋଡିଏ ତିରିଶି ଚାଳିଶି-ଇ-ଇ-ଇ ପ୍ରତିଶତ ର ରିହାତି ଦେବେ।ଆଉ ଭଲ ଭଲ କ୍ଵାଲିଟି ଥାଏ।ତ-ଅ-ଅ-ଅ ସେଇ ଏବେ କିଣିବାଠୁ ବେଟର ଏବେ ଏ ଭଲ ହବ। କାହିଁକିନା ଏବେ କଲେ ତ ଆଉ ତାର ସିଲେଇବାକୁ ସମୟ ପାଇବନି ସେତେବେଳେ ସ୍ କିିଣିବୁ ଆଉ ସିଲେଇବୁ ବି ଭଲ ଜାଗାରେ ସେ ଭଲସେ କରିକି ଦେବେ। ତ ସେଇଟା ରହି ରହିଯା କିଣିନ ତ ସେତିକି ବେଳେ ଏକାଥରେ କିଣିବୁ ଆଉ।
ହଁ ମୁଁ ସେଇ କଥା ହିଁ ଆଜି-ଇ-ଇ କହୁଥିଲି ମାମ୍ ମାଙ୍କୁ କି ଆଉ ଏମିତି ଏମିତି କଥା ହେଲାଣି। ଏତେ ଦିନ ତ କିଣି ପାରିଲିନି।ଥାଉ ରଜ ପରେ ବି-ଇ-ଇ-ଇ ଯଦି ହବ ରିହାତି ଦବ ସେ। ତାହେଲେ କିଣିବା ସେତେବେଳେ ଭଲ ହବ।
ହଁ-ଅ-ଅ ଆଉ ତୁ କଣ ପ୍ଲାନ କରିଛୁ? ମୋର ତ ଆଗକୁ ନିର୍ବନ୍ଧ ଅଛି ତୁ କଣ ପ୍ ପ୍ଲାନ କରିଛୁ। କଣ ଅ ଭାବିଛୁ ପିନ୍ଧିବୁ ବୋଲି?
ମୁଁ ତ ଭାବିଛି-ଇ-ଇ ମୋ ପାଖରେ ଗୋଟେ ବହୁତ ଭଲ ଆଉ ବହୁତ ସୁନ୍ଦର ଗୋଟେ ପୁରା ଲମ୍ବା ବାଲା ଚୁଡ଼ିଦାର ଟା ଅଛି। ଆଉ ତାର ଚୁନି ବି ବହୁତ ବଢିଆ ସୁନ୍ଦର। ମତେ ସେ ଅ-ଅ-ଅ କପଡା ବାଲା ଡ୍ରେ ମା କପଡା ଟା ବହୁତ ଭଲ ଲାଗେ। ସେ ଲୁଗାଟା ସ୍ ବହୁତ ଭଲ ଲାଗେ।ତ ସେଇ ଗୋଟାକ ହିଁ ଭାବିଛି ପିନ୍ଧିବି। ହେଲେ-ଏ-ଏ-ଏ ତା ସହିତ କୁ ମୋ ପାଖେ ଏବେ କିଛି ଚୁଡି ହଉ କାନର ହଉ ଏଗୁଡା କିଛି ନାହିଁ।
ଆରେ ତୋ ପାଖରେ ତ ଅଛି ନା ସେଇ ଯୋଉ ସବୁ କାନର ତା ସେଇ ଯୋଉ ଗୋ ଉ-ଉ-ଉ ସୁନେଲି କଲର ଟା କି
ହଁ ସୁନେଲିଟାର ମୋର ଯୋଉ ଥିଲା ତାର
ପଥର କାମ ହେଇଛି ଯୋଉଥିରେ
ପଥର କାମ ନାଇଁ ମ ମୋର ଗୋଟେ ସୁନିଲିର ଥିଲା। ହଁ ସେ ସେଇ ସେଇଟା ତ ସେଇ ପୋଷାକ ଟା ପିନ୍ଧିବି କିନ୍ତୁ ମୁଁ କହୁଛି କାନର ଆଉ ଚୁଡ଼ି ମୋର ସୁନେଲି ରଙ୍ଗର ନା ଚୁଡ଼ି ଅଛି। ନା ସୁନେଲି ରଙ୍ଗର କାନର ଅଛି। ଗୋଟେ ଥିଲା କାନର ହେଲେ ସେଇ ତା ରଙ୍ଗ
ମୁଁ ଗୋଟେ ଅ ସେଇ ସେଇ ସୁନ୍ଦର ଦେଖାଯିବ ।
ମାନେ ସେଇ ପୋଷାକରେ?
ଆଜ୍ଞା। ଦେଖିବୁ ବଜାର ଯି ବଜାର ଯିବୁ ଆରେ ତୁ କେତେବେଳେ ଆସୁନୁ ମୁଁ ସେଇୟା କହୁଥିଲି କି ଶେଷ ରଜ ଦିନ ଆସନ୍ତୁ ଦୁଇ ଜଣ ଶାଢୀ ପିନ୍ଧିକି ଫଟୋ ଉଠାନ୍ତେ।
ହେଲେ ମୋ ପାଖେ ଶାଢୀ ହିଁ ନାହିଁ ଏବେ।
ତୋ ପାଖରେ ଅଛି ଶାଢୀ । ମୁଁ ଦେଇଦେବି ତତେ ଶେଷ ରଜ ଦିନ ହୁଁ ପ୍ରଥମ ରଜ ଠୁ ଶୁଣ ପ୍ରଥମ ରଜ ଅପେକ୍ଷା ମତେ ଟିକେ ମେନ୍ଦୀ କେତେବେଳୋଲି ଆସି ଲଗେଇଦବୁ। କହିଲୁ ଏଇ ବର୍ଷ ଟା ହଉଛି ମୋର ଶେଷ ରଜ ମୁଁ ଆର ବର୍ଷକୁ ଏଇଠି ଥିବି ନଥିବି ତୁ ମତେ କାଲି ଯେମିତି ବି ହେଲେ ଆସିକି ମତେ ଲଗେଇବୁ ମାନେ ଲଗେଇବୁ ଏଇଟା ହଉଛି ଶେଷ କଥା ମୋର ହେଲା।
ବାକି
ଖରା ବେଳେ ଖାଇ ସାରିଲେ। ଖରାବେେଳେ ଖାଇକି ପଳେଇ ଆସିବ।
ତୁ ଆସିପାରିବୁ?
ମୁଁ ଗଲେ ଆସିବି କେମିତି ?
ଆରେ ମୁଁ ଲଗେଇଦେବି ଥରେ ବା ନାଇଁ ଡାହାଣ ହାତରେ ତୋର ଲଗେଇଦେବି କାରଣ ତୁ ନାଇଁ ନାଇଁ ଡାହାଣ ହାତ ହଁ ନାଇଁ ବାଁ ହାତ ବାଁ ହାତରେ ମେହେନ୍ଦୀ ଲଗେଇଲେ ତୁ ବାଁ ହାତରେ ମେହେନ୍ଦା ନାଇଁ ମୁଁ ତୋର ଡାହାଣ ହାତ ଲଗେଇଦେବି ତୁ ବାଁ ହାତ ତୋର ପ ପଛ ଲଗେଇବୁ।
ମୁଁ ଡାହାଣ ହାତରେ ଗାଡି କେମିତି ଚଲେଇବି।
ଆରେ ସାଙ୍ଗେ ସାଙ୍ଗେ ଥୋଡିିନା ପଳଉଛି ଟିକେ ବସିବା।
ହୁଁ ହବନି ତୁ ଆସେ ଯୋ ଲଗେଇ। ଦଉ ପଛେ ଚେଷ୍ଟା କରନ ପ୍ଲିଜ ଦୟା କରନ ପ୍ଲିଜ ଦୟା
ତାଲି ହଉ ଦେଖ।
ତୁ ଖରା ବେଳେ ଗୋଟେ କାମ କର ଖରା ବେଳେ ଖାଇଦବୁ ଟିକେ ଜଲ୍ଦି ଦୁଇ ଟା ଭିତରେ ସାରି ଦେଇକି କାମ ଟିକେ ଜଲଦି ଜଲଦି ସାରି ଦେଇକି ଆସିଯିବୁ ମିଶିକି ଦୁଇ ଜଣ ତୁ ବି ତୋରତିେ ଲଗେଇବା କଥା ଲଗେଇବୁ ମୁଁ ଲଗେଇବା କଥା ଲଗେଇବି ମିଶିକି ଲଗେଇ ଦବ।
ନାଇଁ ଯଦି ବି ଯିବି ଭାବୁଚି ଯଦି ତମ